ହ୍ୟାଲୋ।
ଆଜି ଯିବିି
କଣ ଖବର ତମର?
କଣ ଖବର, ଭଲ ଆଉ, ଏଇଠି ବସିଥିଲି ଆମୁ ଘର ପାଖରେ ଗୋଟେ ଛୋଟ ଝିଅ ଆମ ଘରକୁ ଆସେ ତ ଏଇଠି ଖେଳୁଥିଲା।
ଆ ଓହୋଃ।
ଆପଣ କଣ କରୁଥିଲେ? ହୁଁହୁଁ, ଆପଣ କଣ କରୁଥିଲେ?
ମୁଁ ଏଇଠି ଟିକେ ପାଣି ପିଉଥିଲି ସେଥିପାଇଁ ତମେ ପଚାରିଲ
ଉଁହୁଁ ଆଚ୍ଛା-ଆଚ୍ଛା।
ଏଇଠି ବସିକି ତମ ସହିତ କଥା ହଉଛି ଆଉ କଣ କରିବି।
ହେଁ ହେଁ। ଆପଣଙ୍କ ଆପଣଙ୍କୁ ଛୋଟ ଛୁଆ ଭଲ ଲାଗନ୍ତି?
ବହୁତ୍।
ଆମ ଘର ପାଖରେ ଗୋଟେ ଛୋଟ ଝିଅ ସେ-ଏ-ଏ ଯେତେବେଳେ ଜନ୍ମ ହେଲା ତାକୁ ଛଅ ମାସ ଯେତେବେଳେ ହେଲା, ଛଅ ମାସର ସେ ହେଲା ତାପରେ ମୁଁ ତାକୁ ଆମ ଘରକୁ ନେଇ ଇଥିଲି, ଏମିତି ଆମ ଘର ସିଧା ତାଙ୍କ ଘର, ଭାଉଜଙ୍କ ଝିଅ। ମୁଁ ତାକୁ ଆମ ଘରକୁ ଆଣିକି ଆସିଲି।
ଆ
ତାପରଠୁ ତ ଆସୁଛି ଏଇ ରହିଛି ପୁରା ଆମ ଘରେ ରୁହେ ଆଉ। ପ୍ରାୟ ଆମ ଘରେ ସବୁବେଳେ ଆଉ ଖାଇବ ଏଇଠି। ଘରୁ ଖାଲି ଯାଇକି ଶୋଉଛି। ନହଲେ ଏଇଠି ଖାଉଛି ଖେଳୁଛି ସବୁ କରୁଛି।
ଟିକେ ଛୁଆ ମାନେ ଟିକେ ବହୁତ ମାନେ କଣ କହିଲ ଯୋଉ ଆମେ ଯାହା କରିବା ସେମାନେ ସେଇୟା ଶିଖନ୍ତି ନା। ତ ତମେ ତାକୁ ବହୁତ ଭଲ ପାଇଛ ତ ସିଏ ବି ତମକୁ ବହୁତ ଭଲ ପାଇକି ତମ ଘରେ ରହୁଛି
ଆମ ଘରେ ମୋ ଦିଦି ଗୁଜୁରାଟ ରେ ରହୁଛନ୍ତି ମୋ ବଡ ଭଉଣୀ। ଆଉ ମୁଁ ବି ରୁହେନି ମୁଁ ପଢୁଛି ବୋଲି ମାଉସୀଙ୍କ ଘରେ ରୁହେ। ଏବେ ବି ପଡିବି ବାହାରେ ରହିବି। ତ ସେଥିପାଇଁ ଇଏ ଟିକେ ଛୋଟ ପତଟବେଳୁ ଆସେ ଆମେ ଘରେ କେହି ରହୁନା ନା।
ଆଚ୍ଛା ଆଚ୍ଛା
ଇଏ ଆସେ ତମ ଘର ଲୋକଙ୍କୁ ବି ଏଠିକେ ଖୁସି ଲାଗେ ଆଉ। ଶୋଇଲା ବେଳକୁ ଆଉ।
ଓହୋ ଘରେ ନହେଲେ ପୁରା ସମସ୍ତେ
ହଁ ଆମ ଘର ତ ବହୁତ ବଡ ଫ୍ୟାମିଲି।
ଆଉ କିଏ କିଏ ଅଛନ୍ତି?
ବଡ ଫ୍ୟାମିଲି କିନ୍ତୁ ସମସ୍ତେ ଅଲଗା ହେଇଛନ୍ତି କିନ୍ତୁ ଓ ଅଲଗା ଅଲଗା ହେଇଛନ୍ତି ମୋ ବାପାଙ୍କର ହଉଛନ୍ତି ଛଅ ଭାଇ।
ହଁ
ମୋ ବାପା ହଉଛନ୍ତି ସାନ ତ ସମସ୍ତେ ସେପାରେଟ ରହୁଛନ୍ତି। ହ ଏଇଥିପାଇଁ ଯେ ମାନେ ଅସୁବିଧା ଆଗକୁ ନ ହଉ ନା କି ଝଗଡା ଫଝଗଡା ହଉ। ସେମିତି କିଛି ହେଇନି
ଆଚ୍ଛା
ହଁ ଏଟ ଝଗଡା ହେଇନି ନିଜ ସେ ମାନେ ନିଜର ସୁବିଧା ପାଇଁ ସମସ୍ତେ ଯେଝା ଯେଝା ଜାଗାରେ ରହିଛି
ଛଅ ତମ ବାପା ହରିଆ ମିଶିକି ଛଅ ଭାଇ। ତ ତମର ପିସ୍ ବି କିଏ ଥିବେ ନା କେହି ନାହାନ୍ତି?
ବିଶ ଜଣେ ଅଛନ୍ତି ଆମର ଗୋଟେ।
ଛଅ ମିଶିକି ସତେ। ବାକି ସେମାନଙ୍କର ପିଲା ଛୁଆ ମିଶିକି କେତେ?
ଅ ଆମ ଘରେ ଛଅ ଭାଇ। ଯୋଉ ମୋ ମା ବାପାଙ୍କର
ହଁ
ଭାଇଙ୍କର। ଆମେ ବେଶୀ ଝିଅ ଅଛୁ। ପିସଙ୍କର ବି ଝିଅ ଚାରୋଟି ଝିଅ। ତାଙ୍କର ପୁଅ ନାହିଁ।
ଆଛା।
ଆ ଆମର, ଆମର ନଅ ଜଣ ଝିଅ। ଚାରି ଜଣ ପୁଅ। ଘର ଭିତରେ। ଆମ ଘରେ।
ଓ ତମର ମାନେ ଭାଇ ଅ
ନା, ନା ମୋର ଭାଇ ନାହାନ୍ତି। ଆଉ ମୋର ଚା ମୋର ଚାରି ନମ୍ବର ଯିଏ ବଡ଼ବାପା ଯିଏ ହେବେ।
ଆଛା।
କର ବିି ପୁଅ ନାହାନ୍ତି। ଆଉ ସମସ୍ତଙ୍କର ପୁଅ ଅଛନ୍ତି। ଆଉ ଫାଷ୍ଟ ଯୋଉ ବଡା ବାବା ତାଙ୍କର କିଛି ନାହିଁ ପିଲା।
ହଁ ହୋ‌।
ବଡା ବାପା ଚାଲିଗଲେଣି। ଯେହେତୁ, ଏତେ ଭାଇ ନା ସେ ବହୁତ ବଡ। ତ ସିଏ ଚାଲିଗ ଚାଲିଗଲେଣି ହେଇଗଲାଣି ପାଞ୍ଚ ବର୍ଷ ଉପରେ।
ହଁ, ତ ଏଜ୍ ହେଇଯାଇଥିବ ନା କିଛି କଣ ହେଇଥିଲା?
ଏଜ୍ ହେଇଚି ତ ମାନେ ଦେଖିବାକୁ ଗଲେ ବେଶ ଶି ହେଇ ନଥିଲା।
ହ
କ ପା ପଂଷଠି ଛଅଷଠି ଭଳିଆ ହେଇଥିଲା ବୋଧେ। ପଂଷଠି ବି ନୁହେଁ କମ ହେଇଥିବ କାହିଁକି ନା ଆଗରୁ ତ କମ ବୟସ ରେ ସବୁ ବାହାହୋଉଥିଲେ ନା ଏବେ ସିନା ପର୍ଟିକୁଲାର ଆମର ହେଇଯାଇଛି ବୟସ। ଆମେ ନିଜେ ବି ଭାବୁଛେ ନା ଏବେ ବାହାବାଟା ଠିକ। ଆମେ କିଛି କରିବା। ତ ଏତେ ପିଲା ହେଲେ ଯେତେବେଳଠୁ ସେତେବେଳେ ବାହାଘର କରିଦଉଥିଲେ ଘରେ।
ହୁଁ।
ତ ଏତେ ବି ବୟସ ହେଇ ନଥିଲା। ତଥାପି ଷାଠିଏ ପାଖାପାଖି ଷାଠିଏ ବାସଠୀ ବୋଧେ ମୁଁ ଭାବୁଛି। ହେଇଥିବ।
ଆଚ୍ଛା, ଆଚ୍ଛା।
ତାଙ୍କ ଦେହ ବହୁତ ଖରାପ ହେଲା। ହଠାତ୍ ଜର ମାସେ ଖଣ୍ଡେ ହେଲା। ତାଙ୍କୁ ମାସେ ତଳେ ମାସେ ତଳେ ଜର ହେଲା ତାଙ୍କର କେହି ପିଲା ନାହାନ୍ତି‌। ତାଙ୍କ ପରେ ଯୋଉ ବଡ଼ବାପା ସିଏ ଏକାଠି ରୁହନ୍ତି ଦି ଦି ଜଣ। ତାଙ୍କର ସେ ଏକାଠି ରହୁ ତାଙ୍କର କିଛି ନଥିଲା ନା। ତାଙ୍କ ତଳେ ଯୋଉ ବଡ ବାପା ତାଙ୍କର ତାଙ୍କର ହଉଛି ଦିଟା ପୁଅ, ଗୋଟେ ଝିଅ। ତ ସେ ଦି ପୁଅ ପାଖରେ ରହୁଥିଲେ। ଅ କଣ ହେଲା ନା ସେ ମେଡିକାଲ ଯାଇଥିଲେ। ଡକ୍ଟର କହିଲେ କି ଆପ ଅପରେସନ ହବ ପଇସା ଖର୍ଚ୍ଚ ହବ ତାଙ୍କର କିନ୍ତୁ ଏମିତି ଦେହ କେବେ ଖରାପ ହେଇନି ମେଡିକାଲ ଯାଇ ଯାଇ।
ଆଚ୍ଛା ଆଚ୍ଛା। ଆ
ସେଇଥିପାଇ ବୋଧେ ବ୍ରେନ ଷ୍ଟୋକ ହେଇଗଲା ଆଉ।
ଓହଁ। ଓ ଆଜିକାଲି ତ ଲୋକ ଖାଲି ଷ୍ଟ୍ରୋକ୍ରେ ହିଁ ମରୁଛନ୍ତି ଵ୍ ବ୍ରେନ ଷ୍ଟ୍ରକ୍ ହୋଉ ନହେ ରେ ହାର୍ଟ ଷ୍ଟ୍ରୋକ ହଉ ଯାହା
ହଁ। ଆଉ ଏଇ ଯୋଉ ଗରମ ହଉଛି। ମୋ ବୋଉ ଖାଲି ମତେ ଆଣି ଓ ଆର ଏସ୍ ଦଉଛି।
ଚାଲ ଏନର୍ଜି ଆସିବ।
ମୋ ମୋ ଶରୀର ତ ଦେଖିଥିବ ମୁଁ କେତେ ପତଳା ଫଟରୁୁ।
ହଁ। ତ ପବନ ଗୋଟେ ଦେଲେ ତ ତମେ ଉଡିଯିବ?
ନାଇଁ ଏତେ ବି ଦୁର୍ବଳ ନୁହଁ। ସେଇଥିପାଇଁ ତ ଓଆରେସ୍
ନା ଯେତେବେଳେ ବାତ୍ୟା ଟାଇମ୍ ରେ ଯୋଉ ପବନ ଆସେ ସେ ପବନରେ ମଷ୍ଟ ତମେ ଉଡିବ। ନା ସେ ପବନରେ ତମେ ମଷ୍ଟ ଉଡ଼ିବ।
ମତେ ବାନ୍ଧି ଦେବେ ଘରେ ନହେଲେ ଆଉ ଉଡିବିନି ଆଉ।
ହଁ।
ହଁ। କଣ କରିବା।
ଖାଇ ପିଇକି ଦେହରେ ଲାଗୁ। ନାଇଁ ଜଣ ଜଣକ, ନାଇଁ ତାପରେ ବି ଜିନ୍ ର ବି କିଛିଟା ରହୁ ତ ତମ ବାବା ମା ଏମତି ପତଲା।
ଆମ ଘରେ ନା କିଏ ବେଶୀ ପତଳା ନା ବେଶୀ ମୋଟା। ଠିକ୍ ଠାକ୍। ମାନେ ବାପା ହରିକା ସବୁ ମାନେ ଦେଖିବାକୁ ପୁରା ଠିକ୍ ଠାକ୍। ହାଇଟ୍ ଟିକେ ମାନେ ବେଶୀ ନୁହଁ ନର୍ମାଲ ନା କି ପୁରା ଗେଡା ମାନେ ପୁରା ଡେଙ୍ଗା ବି ନୁହଁ। ହାଇଟ୍ ଟିକେ କମ୍ ରହିବ, କିନ୍ତୁ ସମସ୍ତେ ପିଲା ଦେଖିବାକୁ ଠିକ୍ ଠିକ୍। ତ ସେଇ ଅନୁସାରେ ମୋ ବାପାଙ୍କ ଅନୁସାରେ ମୋ ଦେହରେ ଲାଗୁନି ବୋଲି ମୁଁ ଭାବୁଚି। କିନ୍ତୁ ମତେ ବି ଭୋକ କରେନି।
ହେଁ, ତାହେଲେ ମୋ ଭଉଣୀଙ୍କ ଭଳିଆ ତାହେଲେ ଆଉ।
ଏତେ ଭୋକ କରେନି। ଆଗରୁ ବହୁତ ଗାଳି ଖାଏ। ଏବେ ଏବେ ରିସେଣ୍ଟ କହୁଚି ଏ ପ୍ଲସ୍ ଥ୍ରି ପରେ
ହୁଁ
ମତେ ଟିକେ ମାନେ ଭୋକ କରୁଚି ମୁଁ ଟିକେ ଖାଉ
ଯା ହଉ।
ମେ ବି ଟେନସନ୍।
ହଁ। ସେଟା ବି ଗୋଟେ ଟାଇପ୍ ର କଥା।
ସେଇଟା ସରିଚି ନା ଏବେ କିଛି ନାହିଁ ଟେନସନ୍। ଯାହା ବିି ଆଉ ଯଦି କିଛି କମ୍ପିଟେଟିଭ୍ ପାଇଁ ମାନେ ଏଜ୍ଜାମ୍ ଦେବାକୁ ଯଦି ପ୍ରିପେୟାର ହେଇଥାନ୍ତା ତାହେଲେ ଟିକେ ଟେନସନ୍
ହଁ ସେଇଟା ତ ଠିକ୍। ହଁ। ତ ତମର ବାହାଘର ଫାହାଘର କୋଉଠି ପ୍ରସ୍ତାବ ଆସିଲାଣି?
ବାହାଘର ପ୍ରସ୍ତାବ ମତେ ଦେଖିଲି କିଏ ପ୍ରସ୍ତାବ ସେମିତି ତ ମାନେ କହୁଛନ୍ତି ଯେ ମାନେ କଣ କହିଲ ପେଣ୍ଡିଙ୍ଗ ରଖିବା ପାଇଁ। ବୁଝିପାରୁଚ କାହିଁକି ନା ଆ ମୋ ଘରେ ବି ସେମିତି ନୁହଁ ଯେ ବାଧ୍ୟ କରିବେ, କୌଣସି ଜିନିଷରେ ବାଧ୍ୟ କର
ଯେ ଏଇଟା ବାହାଘର କରିବ। ସେମିତି ବା ମାନେ ବାହା ହେଇଯାଉ ଇଏ ଭଲ ସେମିତି କିଛି କେବେ କେହି ଫୋର୍ସ କରିବେନି। ମାନେ ତମେ କିଛି କରିବ ତମ ହିସାବରେ ତମେ କିଛି କରିବ ଯୋଉଟା ଠିକ୍ ନା କି ଭୁଲ୍ କରିବ। ସେଇଟା ଭୁଲ କୁ ସେ ବିରୋଧ କର ମାନେ କିନ୍ତୁ ଠିକ୍ କରନ୍ତୁ। ବାଧ୍ୟ ନାହିଁ ସେମତି।
ଆଚ୍ଛା ଆଚ୍ଛା।
ଆମର ଯୋଉ ଉପର ଦିଦି ମାନେ ସବୁ ବାହା ହେଲେ, ବାହା ହେଲେ ଏବେ ମାନେ ଆମ ନଅ ଜଣ ଝିଅଙ୍କ ଭିତରୁ ତିନି ଜଣ ହିଁ ମ୍ୟାରେଜ୍ କରିଛନ୍ତି। ଆଉ ସବୁ ମ୍ୟାରେଜ୍
ହ
ସିଏ ମାନେ ଫାଷ୍ଟ ଯୋଉ ଦିଦି ସିଏ ବୋଧେ ମ୍ୟାରେଜ୍ କରିଥିଲେ। ଅ କଣ କହିଲ ତେଇଶି ବର୍ଷରେ ତାପରେ ଯୋଉ ଦିଦି ସେ ପଚିଶ ବର୍ଷ। ଏବେ ଆମେ ଯୋଉ ସବୁ ରହିଲୁ ପ୍ରାୟ ସବୁ, ସବୁ ପ୍ରାୟ ସତେଇଶ ଏମତି ମ୍ୟାରେଜ୍ ସତେଇଶ୍
ହଁ ସତେଇଶିି ତିରିଶ ବି ଗୋଟେ ଗୋଟେ ଜାଗାରେ ହେଇଯାଉଚି ମୁଁ ଦେଖିବାରେ।
ଆଉ ଜଲ୍ଦି ସମସ୍ତେ ମାନେ କଣ କହିଲେ କିଛି ନା କିଛି କରୁଛନ୍ତି। ତାପରେ ବା
ସେଇଟା ବି ଭଲ।
ଆମର ଆର ବର୍ଷ ବି ଗୋ ବଡ ବାପାଙ୍କ ଝିଅର ବାହାଘର ହବାର ଅଛି।
ୱାଓ ବଢିଆ ପୁରା ଏକ୍ସାଇଟେଡ୍ ଆଉ।
ଏ ବର୍ଷ ହେଇଥାନ୍ତା କିନ୍ତୁ କିଛି ଅସୁବିଧା ପାଇଁ ହେଇ ପାରିଲାନି ତାଙ୍କ ଦେହ ଟିକେ ଖରାପ ହେଇଗଲା ତ। ସେଇ ଯୋଉ ଷ୍ଟୋନ ହୁଏନି ସେ
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା। ମାନେ ଲଭ ମ୍ୟାରେଜ ନା ଆରେଞ୍ଜ?
ଉଁ ଲଭ୍ ମ୍ୟାରେଜ୍।
ହଉ।
ଆରେଞ୍ଜ ରେ ଆମର ଦିଟା ହେଇଚି। ଆଉ ସବୁ ଲ ଆଉ ତ ଘରେ ଖୋଜୁନାହାନ୍ତି ଆଉ କଣ କରିବା।
ହ ଜାଣି ଦେଇଛନ୍ତି ଘରେ କହୁଛନ୍ତି ଆମେ ଭାଇ ଏତେ ଖୋଜି ପାରିବୁନି ତମେ ତମର ଠିକ୍ କରିଦିଅ। ଘରେ ଏବେ ଖୋଲା ଖୋଲି ଭାବରେ ସମସ୍ତଙ୍କ ଘରେ କହି ହିଁ ଦଉଛନ୍ତି।
ଆଗକୁ ବି କହି ହିଁ ଦେବେ। ଆଉ ଆଗକୁ ଆଉରି କଣ ହବ ଦେଖନ୍ତୁ। ଏବେ ତ
ହଁ।
ଯେମିତି ଯୁଗ ଚାଲିଚି ସେଇ ଅନୁସାରେ ଲୋକମାନେ ସେମିତି ଚାଲିଛନ୍ତି ଆଉ।
ସେଇଆ ଯୁଗ ନେଇକି ସବୁ ଚେଞ୍ଜ ଚାଞ୍ଜ ଚାଲିଛି। କଣ କରିବା ସେଇ ତା ତାଳକୁ ରଖିକି ଆମେ ଚାଲୁଛେ ଆଉ।
ହଁ। ଆଉ କଣ କରନ୍ତୁ ଆଉ।
ହଉ ହଉ।
ଯାଉଚି ସନ୍ଧ୍ୟା ଦେବି ଆଉ।
ହଉ ଯାଅ। ଭଲସେ ପ୍ରାର୍ଥନା କର ଆଉ। ବାହାଘର ହେଇଯାଉ ଆଉ।
ନା ନା ସେସବୁରେ ଜମା ବି ଇଚ୍ଛା ନାହିଁ।
ହଉ ହଉ।
ହଉ। ଆପଣଙ୍କର ଆଗ ହବ ପା।
ମୋର ଆଗ ହବ କିଏ କହିଲା?
ମୋର ତ ଜମା ବି ଏବେ ହବନି।
ଆଚ୍ଛା ହଉ।
ହଉ ରହୁଚି ଆଉ।
ହୁଁ।